ହଁ।
ହଁ ଭାଇ କୁହନ୍ତୁ।
ହଁ କରଛନ୍ତି।
ହେଲେ ଆ ବଳ ନାହିଁ ଗପିବା କୋଉନି ତୋତ ଜୋର ଲାଗିଲାଣି। ଆଉ ରାତି ତ ହେଲାଣି ଆଉ ଏଇଆ ଆଉ କଣ କୁହନ୍ତୁ।
ନାଇଁ ମୁଁ କହୁଥିଲି ଆଉ ଆପଣ। ଯଉ ଆପଣଙ୍କୁ କୋଉ ରୋଷେଇ କରିବା ପାଇଁ ଭଲ ଲାଗେ ଟିକେ କହୁନାହାନ୍ତି।
ଅଳ୍ପ ସମୟ ଭିତରେ ହେଇଯାଉ ବୁଝନ୍ତୁ। ମୋର ଗୋଟେ ଭାରି ଇଚ୍ଛା ଗୋଟେ ଛେଳି ମାଉ ମତେ ଟିକେ ଭଲ ଭାବରେ ମାନେ ଅ
ହୁଁ ଶୁଦ୍ଧ ଦର କହିଲେ ଯେମିତି କି ଖାଟି ଓଡିଆ ଘରେ ଯେମତି ବନା ହୁଏ। ସେମିତି ଟିକେ ବନେଇବାକୁ ବହୁତ ଇଚ୍ଛା ମୋର କିନ୍ତୁ ଆଜି ଯାଙ୍କେ ଟିକେ ବନେଇ ପାରୁନି। ବୁଝିପାରିଲେ ନାଁ ନାହିଁ କିନ୍ତୁ ବନଉଛି କିନ୍ତୁ ସେଇଭଳି ଭାବରେ ସ୍ଵାଦ ଆସୁନି।
ଓୋ ବୁଝୁଛି ବୁଝୁଛି ଆପଣଙ୍କ କଥା।
ସେଇଟା ଗୋଟେ କରିବାର ମୋର ଭାରି ମନ ମନ ବହୁତ ମୋର ବଡ ଇଚ୍ଛାଟିଏ। ଦେଖିବା କେବେ ପୁରଣ ହଉଛି ସେ ଇଛା ଆପଣ କୁହନ୍ତୁ ଆପଣଙ୍କ ଘରେ କିଏ ଭଲ ମାନେ ଛେଳି ମାଂସ ରାନ୍ଧି ପାରନ୍ତି।
ଘରେ ତ ମୋ ବୋଉ ହିଁ ରାନ୍ଧେ ଭଲ ଛେଳି ମାଂସ ଆଉ। ଆଉ କାହିଁ କେହି ରାନ୍ଧି ପାରନ୍ତିନି ତା ଭଳିଆ କାଇଁ ମତେ ଲାଗେନି। ଏବଂ ମୋ ଦେଇ ମତେ ଅଛି ଦେଇ ଗୋଟେ ଅଛି ବୁଝିଲେକି। ସିଏ ବାହା ହେଇଯାଇଛି ଆପଣଙ୍କ ଭଉଣୀଙ୍କ ସାଙ୍ଗ ସିଏ ସିଏ ମଧ୍ୟ ସିଏ ରୋଷେଇ ମୋଷେଇ ସିଏ ଫାଷ୍ଟ। ସିଏ ମାନେ ପୁରା ଅଲଗା ପ୍ରକାରିଆ ରୋଷେୟା ସିଏ ଯେତେବେଳେ ରୋଷେଇ କରିବେ ବୁଝିଲେ ନା ପାଟିରେ ପାନ ଖଣ୍ଡେ ଜାକି ଦେବେ ବୁଝିଲେ କି ମାନେ ମିଛରେ ଯେମିତି ରୋଷେଇଆ ବାନ୍ଧନ୍ତିନି ଗାମୁଛା ଗୋଟେ। ଗାମୁଛା ଗୋଟେ ଭିଡି ଦେଇ ପାଟିରେ ପାନ ଯାକି ତାକୁ ଯାହା କହିବେ ସେ ସବୁ ରୋଷେଇ କରିପକେଇବେ।
ମୋ ପାଖରେ ଗୋଟେ ରୋଷେଇଆାର ରୂପକୁ ଦେଖାନ୍ତୁ ଆଉ
ଆଜ୍ଞା। ସିଏ ମଧ୍ୟ ଭଲ ରୋଷେଇ କରନ୍ତି ଆଚ୍ଛା ଆପଣଙ୍କ ଘରେ କିଏ ଭଲ ରୋଷେଇ କରୁଛନ୍ତି କରନ୍ତି।
ଆମ ଘରେ ତ ମୋର ଯୋଉ ବଡ ଦେଇ ଅଛନ୍ତି ସେ ଯୋଉ ପାଖ ଗ୍ରାମରେ ବିବାହ କରିଛନ୍ତି ତାଙ୍କ ସେ ଭଳିଆ ଅନ୍ନପୂର୍ଣ୍ଣା ବୋଧେ ମତେ ଲାଗୁନି ମୁଁ ଏ ଦୁନିଆରେ କାହା ହାତରୁ ଖାଇଛି ବୋଲି। ହେଲା ତ ମତେ ତାଙ୍କ ହାତର ଯେକୌଣସି ଗୋଟେ ଆଳୁ ସିଝା ବି ଯଦି କହିବେ। ମୁଁ ଆନନ୍ଦରେ ଖାଇଦେବି ଏତେ ସୁନ୍ଦର ତାଙ୍କର ହାତ ରନ୍ଧା। ଯାହାକୁ ଅନ୍ନପୂର୍ଣ୍ଣା ବି କୁହନ୍ତି ସତ କଥା କହୁଛି। ଏତେ ସୁନ୍ଦର ତାଙ୍କ ହାତ ରନ୍ଧା ତା ମାନେ ଏବେ ବି ମୋ ମନରୁ ଯି ଯାଉନି। ତାଙ୍କର ହାତରନ୍ଧା ଏତେ ସୁନ୍ଦର।
ଆଚ୍ଛା ମୁଁ ତ ଜାଣିନଥିଲି ଆପଣଙ୍କଠୁ ଶୁଣିଲି ଆମର ସୋଭାଗ୍ୟ କୋଉ ଦିନ ହେଲେ ଆମେ ତାଙ୍କ ହାତରନ୍ଧା ଖାଦ୍ୟ ଖାଇବୁ।
ଏବେ ଜାଣିଛନ୍ତି ବୋଧେ ତାଙ୍କର ଏବେ ଗୋଟେ ପୁତ୍ର ସନ୍ତାନ ହେଇଛି। ଏଇ ପାଞ୍ଚ ଛଅ ଦିନ ହବ ହେଲା। ହଁ ସେ ଯାହା ହଉ ଭଗବାନଙ୍କ ଦ୍ଵାରା ଗୋଟେ ଆଉ ଗୋଟେ ଆଗରୁ ତ ଗୋଟେ ପୁତ୍ର ସନ୍ତାନ ଥିଲା ଏବେ ଅନ୍ୟ ଏ ପୁତ୍ର ସନ୍ତାନ ହେଇଛନ୍ତି ଯୋଉଥିପାଇଁ ତାଙ୍କ ପରିବାର ଅତ୍ୟନ୍ତ ଖୁସି ଯେହେତୁ ତାଙ୍କ ବ ଥରେ କେବଳ ଗୋଟେ ପୁଅ ହିଁ ଜାତ ହଉଥିଲା ମାନେ ନିହାତି ବହୁତ ପିଢି ପିଢି -ପିଢି - ପିଢ଼ି ଆଜି ଆଜିକୁ ପ୍ରାୟ କେତେ ଶହ ପିଢି ସେମାନେ ଜାଣି ନାହାନ୍ତି। କିନ୍ତୁ ଯାହା ହେଉ ଭଗବାନଙ୍କ କୃପାରୁ ଗୋଟେ ଦୁଇଟି ପୁତ୍ର ହେଲେ। ଯୋଉଟା କି ଭଗବାନଙ୍କର ଏକ ଆଶୀର୍ବାଦ।
ସିଏ ଆଜ୍ଞା। ନାଇଁ ଆପଣ ଏଇ ଯୋଉ କଥା କହିଲେ ଆପଣ ଯୋଉ ଆପଣ କଣ ଫରକ କରନ୍ତି ପୁଅ ଏବଂ ଝିଅଙ୍କ ଭିତରେ କିଛି? ଆପଣ
ନାଇଁ ନାଇଁ। ମୋର ସେ ସବୁ ଜିନିଷରେ କିଛି ମୋର ଫରକ ନଥାଏ କାରଣ ମୁଁ ନିଜେ ଗୋଟେ ଝିଅ। ଆଉ ମୋ ବାପା ମା ମତେ ଏଭଳି ଭାବରେ ରଖିଛନ୍ତି ଯେ ମୁଁ କେବେ ନିଜକୁ ଅନୁଭବ କରିନି ଯେ ମୁଁ ଗୋଟେ ଝିଅ କିମ୍ବା ପୁଅ। ମୋ ମା ମଧ୍ୟ କେବେ ଆମକୁ ଭାଇ ଭଉଣୀ ଭିତରେ ପାର୍ଥକ୍ୟ ଦେଖେଇ ନାହାନ୍ତି। ଗୋଟେ ପୁଅ ପାଇଁ ଯେତିକି ଅଧିକାର ଗୋଟେ ଝିଅ ପାଇଁ ବି ସେତିକି ଅଧିକାର ଦେଇଛନ୍ତି। କେବେ ଆମକୁ ଏଇ ଶିକ୍ଷା ଦେଇନାହାନ୍ତି ଯେ କି ଏଇଟା ପୁଅ ବୋଲି ସେ କରିବ ଏଇଟା ଝିଅ ବୋଲି କରିବ, ମାନେ ତାଙ୍କ ଓ ଯୋଉ ଶିକ୍ଷା ଆଉ ଇଏରେ ମୁଁ ନିଜକୁ କେବେ ଅନୁଭବ କରିନି ଯେ ମୁଁ ଗୋଟେ ଝିଅ ବୋଲି। ବୁଝିପାରୁଛନ୍ତି ତ ଏଇ ସେଥିପାଇଁ ମୁଁ ନିଜକୁ ଭାରି ଗର୍ବିତ ଅନୁଭବ କରେ କି ମୋ ବାପା ମା ମତେ ଏଇଭଳିଆ ଶିକ୍ଷା ଦେଇଛନ୍ତି। କି ତାଙ୍କର ଏଇଭଳି ବ୍ୟବହାର ଖାଲି ମୁଁ ନୁହେଁ। ଆମ ଘରେ ଯେକୌଣସି ଝିଅ ମଧ୍ୟ ଆମ ଝିଅ ମାନଙ୍କୁ କେବେ ଏଇଭଳି ଭାବରେ ଏ ମାନେ ବ୍ୟବହାର କରାଯାଏନି ଯେ ତମେ ଝିଅ ବୋଲି।
ନାଇଁ ଏଇଟା ତ ବର୍ତ୍ତମାନ ତ ଆପଣଙ୍କୁ ଘରେ ଯୋଉ କହିଲେ ମତେ ଶୁଣି ବହୁତ ଭଲ ଲାଗିଲା। ତ ବର୍ତ୍ତମାନ ତ ସମାଜ ବଦଳିଲାଣି। କିନ୍ତୁ ଆଗ କାଳରେ ଯୋଉ ସବୁ ସମସ୍ୟା ଥିଲା, ପ୍ରମୁଖ ସମସ୍ୟା ଯୋଉ ଆଗେ ସବୁ ଭୃଣ ହତ୍ୟା କରିଦେଉଥିଲେ। ତ ମାନେ ଯଦି ଆପଣ ଜାଣୁଥିଲେ କିମ୍ବା ଶିଶୁଙ୍କୁ ଯୋଉ ଯଦି କନ୍ୟା ଶିଶୁ ସନ୍ତାନ ଜନ୍ମ ହଉଛନ୍ତି ତାଙ୍କୁ ସବୁ ଫୋପାଡ଼ି ଦେଉଥିଲେ। ଏମିତି ଆଗେ ସବୁ ଅନେକ ପ୍ରକାର ସମସ୍ୟା ଥିଲା। ତ ସେ ସମୟରେ ତାଙ୍କର କଣ ମାନେ ତାଙ୍କର ଥିଲା ମାନସିକ ସ୍ଥିତି ସେ କଣ ଭାବିକି ଏ ସ
ଦେଖନ୍ତୁ ସେତେବେଳେ ସେମାନେ ଅନ୍ଧବିଶ୍ଵାସରେ ଦେଖନ୍ତୁ ସେମାନେ ଯେତେବେଳେ ଅନ୍ଧବିଶ୍ଵାସରେ ଥିଲେ କି ଝିଅ ଜନ୍ମ କଲେ। କାରଣ ଦେଖନ୍ତୁ ଝିଅ ଜନ୍ମ ଖାଲି ସେଟା ନୁହେଁ ଝିଅ ଜନ୍ମ ପର ଘରକୁ ଯୋଉ ବୋଲି ସେମାନେ ଇଏ କରୁଥିଲେ। କାରଣ ଗୋଟେ ଝିଅ ଜନ୍ମ ହେଲେ ଗୋ ଗୋଟେ ବାପା ମା ଙ୍କୁ ମାନେ ବିବାହ କରିବା ପାଇଁ ଅତ୍ୟନ୍ତ ରୁ ଅତ୍ୟନ୍ତ ପଇସା ଅଧିକ ପଇସା ଖର୍ଚ୍ଚ କରିବାକୁ ପଡୁଥିଲା। ସୁନା ଦବାକୁ ପଡୁଥିଲା, କିଛି କିଛି ଜାଗାରେ ତାଙ୍କର ଜମି ବି ଦବାକୁ ପଡୁଥିଲା। ତ ଏମିତି ଗୋଟେ ଝିଅ ହେଲେ ସେମାନେ ସହି ଯାଉଥିଲେ କିନ୍ତୁ ଦୁଇରୁ ସେତେବେଳେ ତ ଏମିତି ମାନେ ଯାନ୍ତ୍ରିକ ପଦ୍ଧତି ସବୁ ନଥିଲା ଶୈଲ୍ୟ ଚିକିତ୍ସା ନଥିଲା ଯୋଉଥିପାଇଁ ସେମାନେ କଣ ଅଧିକ ଛୁଆ କରିବେନି କିନ୍ତୁ ସେତେବେଳେ ତ ଅଧିକ ଛୁଆ ହଉଥିଲେ ତ ସେମାନେ ତାକୁ ରୋକି ପାରୁନଥିଲେ ତ ସେଥିପାଇଁ ସେମାନେ କଣ କରୁଥିଲେ ଭ୍ରଣ ରରୁ ହତ୍ୟା କରିଦଉଥିଲେ ବୁଝିପାରୁ ଛନ୍ତି ନା ନାଇଁ? ଏତେ ଔଷଧ ନଥିଲା ହଁ। ତ ସେମାନଙ୍କର ଚିନ୍ତାଧାରା ଥିଲା କି ଝିଅ ମାନେ ଜନ୍ମ ହେଲେ ଆମର ଘରର ପଇସା ମାନେ ବା କ୍ଷତି ହେଇଯିବ, ଆଉ ଗୋଟେ କଥା ଝିଅ ଜନ୍ମ ହେଲେ କିଛି ଲାଭ ନାହିଁ। ସେମାନେ ଏଇଆ ଭାବୁଥିଲେ କାରଣ ତାଙ୍କ ପୂର୍ବ ପୁରୁଷକୁ ପିଣ୍ଡ ଦେବା ପାଇଁ ଗୋଟେ ପୁଅର ଆବଶ୍ୟକ ଏବଂ ଜଣେ ବ୍ୟକ୍ତି ମରିଗଲେ ତାଙ୍କ ପୁଅ ମାନେ ହିଁ ତାଙ୍କ ମୁହରେ ନିଆଁ ଦେବେ। ତ ଏଇ ସବୁ ଚିନ୍ତାଧାରା ଅନ୍ଧବିଶ୍ୱାସ ବିଶ୍ଵାସ କୁ ନେଇକି ସେମାନେ ଆଗକୁ ବଢି ଚାଲିଥିଲେ କିନ୍ତୁ ଯୁଗ ବଦଳିଲାଣି ସମାଜ ବଦଳଲାଣି, ଚିନ୍ତାଧାରା ବଦଳିଲାଣି, ତ ଲୋକ ଆଉ ସେ ସବୁ ଜିନିଷକୁ ଏତେ ଇଏ କରୁନାହାନ୍ତି ଏବେ ଦେଖିବ ପ୍ରାୟତଃ ଲୋକ ଗୋଟେ ଝିଅ କିମ୍ବା ଦୁଇଟି ଝିଅ ଏମିତି ଅଛି ଛନ୍ତି କଣ ସେମାନେ କଣ ତାଙ୍କ ବାପା ମାଙ୍କ ମୁହଁରେ ନିଆଁ ଦଉନାହାନ୍ତି?
ହୁଁ ନିଶ୍ଚିନ୍ତ ହ ଆପଣ ଆପଣ ଯୋଉ କଥା କହିଲେ ଠିକ କଥା ଯେ ଆପଣ ଯୋଉ କହିଲେ କି ମାନେ ପିଣ୍ଡ ଦାନ କରିବା ପାଇଁ ଏକ ପୁତ୍ର ସନ୍ତାନ ଦରକାର। ତ ଯଦି ଆପଣ କଣ କହିଲେ ମୁ କତରେ ହଁ ମୋର ଏକ ଏକ ଚିନ୍ତନ କି ଯଦି ସବୁ ଯଦି ସେଇ କାମ ଗୁଡା ସବୁ ମାନେ ଝିଅ ପିଲା ଯଦି କରିଥାନ୍ତେ କରି ପୁଅଙ୍କର ଅବସ୍ଥା ମଧ୍ୟ ସେଇଆ ହେଇଥାନ୍ତା ଯାହା ମାନେ ଯାହା ମାନେ ଆଗ କାଳକ ଝିଅ ମନଙ୍କର ଅବସ୍ଥା ଥିଲା କାରଣ ଆପଣ କହିଲେ ପୁତ୍ର ସନ୍ତାନ ପାଇଁ ଝିଅ ଦରକାର।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ସେଟା ସେଟା ଦେଖନ୍ତୁ। ମଣିଷ ହଉଛନ୍ତି ଗତାନୁଗତ ର ଦାସ ବୁଝିପାରୁଛନ୍ତି ନା ନାଇଁ ଯଦି ସେଇ ଜିନିଷ ଯଦି ଝିଅ ମାନେ ଆଗ ପିଢଡିରେ ଯଦି ଖାଲି ଝିଅ ମାନ ସବୁ କରିବେ ଝିଅ ମାନେ ଏ ମାନେ ବଣକୁ ଯିବେ ଝିଅ ମାନେ ନିଆଁ ଲଗାଇବେ ଝିଅ ମାନେ ସବୁ କରିବେ ତ ପୁଅ ମାନଙ୍କର ବି ଏତେ ଆବଶ୍ୟକ ସେମାନେ ଚାହିଁବେନି। ଏବେ ଦେଖନ୍ତୁ ଏବେ ଯେତେବେଳେ ସମାଜରେ ଝିଅ ମାନେ ପାଠ ପଢୁଛନ୍ତି ସେମାନେ ଚାହୁଁଛନ୍ତି ଆମେ ବିବାହ ନକରି ଆମେ ଏକା ରହୁ କାରଣ ସେମାନେ ଆଉ ପୁଅ ମାନଙ୍କୁ ଖୋଜୁନାହାନ୍ତି, କାରଣ ଆମେ ନିଜେ ରୋଜଗାର କରି ନିଜେ ରହିପାରୁଛୁ। ହଁ ଏଇ କଥା ଯୋଉ ଆପଣ କହିଲେ ଏକଥାରେ କିଛି ମାତ୍ରାରେ ହେଇପାରେ ଏଥିରେ ବି କୌଣସି ସନ୍ଦେହ ନାହିଁ।
ଏ ମୁଁ ଏବେ ବି ଏବେ ତ ଆମର କୌଣଛି ଝିଅ କୌଣସି ପୁଅଠୁ କମ୍ ନୁହେଁ କାରଣ ଆମର ଯୋତୀୟ ଯୋଉ ଖେଳ ସ୍ତରରେ ଆମର ଝିଅମାନେ ଆମ ଭାରତକୁ ଅଧିକରେ ମାନେ ପ୍ରତିନିଧିତ୍ବ କରୁଚନ୍ତି ଭାରତ ତରଫରୁ। ସବୁ କ୍ରୀଡାରେ ଏବଂ ବର୍ତ ଗତ ବର୍ଷ ଆମର ଯୋଉ ବିଶ୍ଵକପ ଭାରତ ଜିତିଲା ମାନେ ପଚାଶେ ପୁରେଇ କ୍ରିକେଟ ଖେଳରେ ମହିଳାମାନେ ମଧ୍ୟ ଜି ତିଲେ ଯାହା ପୁଅପିଲା ମଧ୍ୟ କରିପାରିିନଥିଲେ ବୁଝିଲେ ତ ଆମେ କୌଣସି ସବୁବେଳେ ଯେ ଆପଣ ସେ କୌଣସି କମ ଭାବିବେନି ସମସ୍ତେ ସମାନ ଆମର ନା ଆମ ଆମ ସମ୍ବିଧାନ ଭାରତୀୟ।
ଦେଖନ୍ତୁ, ଆମର ରାଷ୍ଟ୍ରପତି ମଧ୍ୟ ଏକ କଣ ନାରୀ ବୁଝିଲ ନା ନାଇଁ, ହଁ। ତ ଦେଶର ପ୍ରଥମ ନାଗରିକ ନାରୀ। ତ ଆମେ ସେଇ କ୍ଷେତ୍ରରେ ନାରୀ ଆଉ ପୁରୁଷର ତୁଳନା କରିବା କିପରି? ବୁଝିପାରୁଛନ୍ତି ନା ନାଇଁ?
ଆଜ୍ଞା।
ଏଇ ଆଉ ସେ ଯୁଗନାହିଁ ଯୋଉଠି କି ନାରୀ ଆଉ ପୁରୁଷର ପାର୍ଥକ୍ୟ ଦେଖାଯାଉଚି। ଏବେ ନାରୀ, ପୁରୁଷ ସମାନ। କିନ୍ତୁ ମୋ କହିବା କଥା ଯଦି ନାରୀ, ପୁରୁଷ ସମାନ ତ ଉଁ ପୁଅମାନଙ୍କ ପ୍ରତି କାହିଁକି ଏତେ ଅତ୍ୟାଚାର ହଉଚି? ମାନେ ନାରୀମାନେ ତ ଏବେ ଭଲ। ମାନେ ତାଙ୍କୁ ସବୁ ମିଳୁଚି। କିନ୍ତୁ ତଥାପି କୋଉଠି ନା କୋଉଠି ପୁରୁଷମାନେ
ଆଜ୍ଞା, ଆଜ୍ଞା। ସେ ସବୁ ମାନେ ସବୁ ଯୋଉ ଆଇନ ସବୁ ଯେତିକ ଆମର ନାରୀ ସୁରକ୍ଷାଙ୍କ ପାଇଁ ବାହାରିଥିଲା ସେତେବେଳ କିଛିଟା ମାନେ ଚାଲାକ- ଚାଲାକ- ଚାଲାକ ମହିଳାମାନେ ତାର ଅ ମାନେ ଦୁର୍ବ୍ୟବହାର କରୁ, ଦୁର୍ବ୍ୟବହାର କରୁଚନ୍ତି ସେ ସବୁ ନିୟମର। ଫାଇଦା ଉଠେଇକି। ଯାହାଦ୍ଵାରା କି ଭାରତୀୟ ନ୍ୟାୟାଳୟ ହଉ କି ଆମ ଆଇନ ହଉ ମଧ୍ୟ ତା ଆଗେରେ କୌଣସି ସମାଧାନ କରିବନି। ବର୍ତ୍ତମାନ ଏବେ ମଧ୍ୟ ବିଭିନ୍ନ ପ୍ରକାର ନିୟମ ଆସିଲାଣି ପୁରୁଷଙ୍କର। ଇଏପାଇଁ। ଯେ ଯଦି କୌଣସି ଇ ନାରୀ ଏବଂ ମିଛ ଆରୋପ ଲଗଉଚି। ତାପରେ ସେମାନେ ଏହା ପ୍ରମାଣିତ ହଉଚି ଯେ ଏହା ମିଛ। ତ ତାକୁ ମଧ୍ୟ ଦଣ୍ଡ ଦିଆହବ। କାରଣ ଏସବୁ ଯୋଉ ଏବେ ହଉଚି ଯେ ଯଦି ଆମର ଯଦି ଡିଭର୍ସ ନେଇଯିବ। କିଛି ସବୁପଇସା ଅ ଯୋଉକି ଦି ଭାଗ ଦବାକୁ ପଡିବ ପଇସା। କଣ କହିଲେ?
ଆଲିମନି ହିସାବରେ ନଉଚନ୍ତି।
ଆଜ୍ଞା।
ଏଇଟା ହଉଚି ଏକ ନିନ୍ଦନୀୟ ଅପରାଧ ଦେଖନ୍ତୁ, ଯଦି ଗୋଟେ ପୁରୁଷ ଯଦି ତା ସକ୍ଷମ ଅନୁଯାୟୀ ସେ ରୋଜଗାର କରୁଚି ତାର ଅର୍ଥ ନୁହଁ ଯେ ସେ ଏକ ନାରୀକି ତାର ଅଧା ଅଂଶ ସେ ତାକୁ ଦେଇଦବ। ବୁଝୁଛନ୍ତି? କାରଣ ନା ଯେତବଳେ ତା ପିତାମାତା ତାକୁ ପଢେଇ ପାଠ ପଢେଇ ରୋଜଗାର କରେଇଥିଲେ କୌଣସି ନାରୀ ଆସିିକି ତାକୁ ସାହାଯ୍ୟ କରିନଥିଲେ କି କୌଣସି ନାରୀ ଆସି ତାକୁ ପଢେଇନଥିଲେ। ତ ଯେତେ ଯେହେତୁ ପିତାମାତା ତାର ଏତେ କଷ୍ଟ କରିସନ୍ତି ତ ଆର ହ ମାନେ ଅଧାଅଧି ଅଂଶ ହଉଚି ହକଦାର ହଉଚନ୍ତି ପିତାମାତା। ତାପରେ ସ୍ତ୍ରୀ। ବୁଝୁଛନ୍ତି ନା ନାଇଁ? ତ ଏଇସବୁ ଜିନ ଷକୁ ଭାବିବା ଦରକାର। ଆକୁ ଆଗୁକୁ ବ ମାନେ ଆର ଏକ ବ ବହୁତ ଅଧିକ ଚିନ୍ତନୀୟ ଘଟଣା ଏଟା। ତ ଏଟା ସମୟ ଆସିଲେ ଆମେ କେବେ ପରେ ଚିନ୍ତା କରିବା।
ନିଶ୍ଚିନ୍ତ। ଶୁଣନ୍ତୁ- ଶୁଣନ୍ତୁ, ହାଲୋ ଆପଣ କା ଟନ୍ତୁନି ଆଉ ଗୋଟେ ମିଣ୍ଟି ପରେ ଆପଣ କାଟିବେ। ଆମର ଦେଖିବା ବର୍ତ୍ତମାନ କଣ ହଉଚି, ବୁଝିଲେ କି?
ହାଏ। ଆପଣ ବୋଧେ ଭ ଭଲ ଭାବରେ ବିବରଣୀ ଆହୁରି କିଛି ନବାର ଅଛି ଆପଣଙ୍କୁ। ଦେଖନ୍ତୁ ନାରୀ, ପୁରୁଷ ଦେଖ ନାରୀ, ପୁରୁଷ ଖାଲି କଣ ଶାରୀରିକ ଗଠନରେ ଆମେ ନାରୀ ପୁରୁଷ କହୁଚେ। କିନ୍ତୁ ଚିନ ସେଇଟାକୁ ଯଦି ଆମେ ପାର୍ଥକ୍ୟ ଦେଖିବା ହଁ ଆମେ କହିବା ଇଏ ନାରୀ ପୁରୁଷ। କିନ୍ତୁ ନାରୀ ମାନଙ୍କୁ ଯୋଉ ସୁବିଧା ଦିଆହଉଚି, ପୁରୁଷ ମାନଙ୍କୁ ବି ଏବେ ସେଇ ସୁବିଧା ଦିଆ ହଉଚି। ବାପା ମା ପୁଅଙ୍କୁ ମାନଙ୍କୁ ଯେମିତି ପଢଉଚନ୍ତି, ଝିଅ ମାନଙ୍କୁ ବି ସେମିତି ପଢଉଚନ୍ତି। ତ ଆଦେହରେ ପାର୍ଥକ୍ୟ ଆଉ ଆସିବ କୋଉଠି! ବୁଝିପାରୁଚନ୍ତି ନା ନାଇଁ! ଯଦି ସମାଜ ଆମକୁ ଆଗକୁ ବଢେଇବାକୁ ଦଉଚି! ତ ନାରୀ ମାନେ ପଛ ଗୁଞ୍ଚା କାହିଁକି ହେବେ। ବୁଝିପାରୁଚ ନାହାନ୍ତି!
ପ୍ରଜ୍ଞା। ନିଶ୍ଚିନ୍ତ ଆପଣଙ୍କ ସାଙ୍ଗେ କଥାହେଇ ମତେ ଭଲ ଲାଗିଲା! ଆଉ ମୁଁ ଏବେବି ମୁଁ ସମସ୍ତଙ୍କୁ କହିଦେବି ନାରୀ ପୁରୁଷ ମଧ୍ୟରେ ସମାନତା ମୁଁ ଯୋଉଠି ମୁଁ ଦେଖିବି ଅନ୍ୟାୟ ହଉଚି ଓ ତା ମଧ୍ୟରେ ମଧ୍ୟ ତାଙ୍କୁ କିଚି କଇବି, ହଉ ଆପଣ ଯାଆନ୍ତୁ ଖାଇକି ଶୋଇ ଖାଇତ ସାରିଲେଣି। ଯାଆନ୍ତୁ ଶୋଇ ପଡନ୍ତୁ ବେଶୀ ରାତି ହେଇଗଲାଣି, ଆଉ ମଧ୍ୟ ବଳ ମତ ନାହିଁ ଆଉ କଥା ହବା ପାଇଁ। ବୁଝିଲେ ଶୁଭ ରାତ୍ରି। ରଖନ୍ତୁ।